ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ, କଣ କରୁଚ ଆପଣ?
ହଁ ଆମେ ଖା-ଯୋଉ ଖିଆ ପିଆ ସରଲାଣି। ଏଇବେ ବସିଛୁ ଶୋଇବୁ ଆଉ
ଆଜି କଣ ଖାଇ ଖାଇବା ପିଇବା ଆଜି କଣ ରୋଷେଇ ହେଇଥିଲା?
ହଁ ସକାଳେ ତ ହେଇଥିଲା ଭଜା କରିଦେଇଥିଲୁ ପଖାଳ ଖାଇଲେ। ଆଉ ବେଳାରେ ଭାତ ଡାଲି ଶାଗ ଆଉ ମାଛ ଆ
ଭଜା ହେଇଥିଲା ତାର ଆମ୍ବ ଦହିଗୁଡା ସବୁ ଥିଲା ସିଏ ଖାଇଲା। ଆଉ ରାତିରେ ତ ରୁଟି ସନ୍ତୁଳା କରିଦେଇଛୁ ଆଉ। ତମର କଣ କରଥିଲେ?
ଆମର ତ ଆଜି ଦିନ ବେଳାରେ ହେଇଥିଲା ଉ ସନ୍ତୁଳା ହେଇଥିଲା ଶାଗ ହେଇଥିଲା ଆଜି ତ ରହିବ ଏଇ ଯୋ ଶୁକ୍ରବାର ଥିଲା ଯେ ଅଣ୍ଡା କଷା କରିଥିଲେ ତା ତାପରେ ରାତିରେ ହେଲା ଆଉ ଯୋଉ ପୁରଦିଆ ବିରି ଚକୁଳି ତାପରେ ହେଲା ରୁଟି ହେଲା ଆଉ ଭଜା ବି ହେଲା ଆଉ ଏମିତି ଆମ୍ବ ଫାମ୍ବ ମିଶେଇକି ଖାଆ ପିଅ କଲେ ଆଉ ଆଉ ଏଇନାାଗେ ଆମେ ତ ରୋଷେଇ ଆମର ଏଇନା ଖାପିଅ ସଇଲାଣି। ଆଉ କଣ ତମର କଣ କରୁଚ
ଆମର ଏବେ ଏ ଖାବୁ ଖାଇ ଖାଇଚୁ ଖାଇକି ବସୁଛୁ ତ ଟିକେ ଟିବି ଦେଖିବୁ ତାପରେ ଟିଭି ଦେଖିକି ବାସନସନ ସବୁ ମଜା ମଜି କରିଦେଇକି ତାପରେ ଶୋଇବୁ ଆଉ ଆ ଶୋଇଲେ ଆ ତାପରେ କାଲି ସ ତାଉରେ ଯାହା କାମ ଆଉ ତେବେ କିଛି କାମ ନାହିଁ ଆଉ।। ଆଉ ତମେ ଯୋଉ ପିଠାଟା କରୁଛ କହିଲ ନ ଆ ପୁରଦିଆ ପିଠାଣାା ଟା କେମିତି ବନେଇଲା ଆଉ।
ହେଟା ଯୋଉ ନଡିଆ ଆଜି କୋ କୋରା ହେଲା ନଡିଆ କୋରା ହେଇକିନା ସିଏ ଗୁଡରେ ପାଗ ହେଲା। ଗୋଲମରିଚ ଉ ଯୋଉ ଗୋଲମରିଚ ଗୁଜୁରାତି ଗୁଣ୍ଡ ଦିଆହେଲା। ତାପରେ କଷା ହେଇକିନା ନଡିଆ ଟା ବିରି ଯୋଉ ଚାଉଳ ବିରି ମିଶାାୟଣ ହେଇକି ଫେଣା ହେଇକି ସିଏ ଉଭାନ କଡ଼େଇରେ ଧୂମା ଚକୁଳି ହେଲା। ଧୂମା ଚକୁଳିରେ ପୁର ଦିଆ ହେଲା ଗୋଟେ ପରସ୍ତ ତା ଉପରେ ପିଠୋଉ ଢଳା ହେଲା। ତା ଉପରେ ଥାଳି ଟା ଘୋଡ଼ା ହେଲା। ଘୋଡ଼ା ହେଇଚି ଦୁକୁ ଦୁକୁ ସିମିରେ ସେ ପିଠା ହେଲା ସେ ପିଠା ଟା ଇ ଏ ଟେଷ୍ଟି ଯେ ଆଉ କହିବା କଥା ବହୁତ ସ୍ଵାଦ ବହୁତ ଟେଷ୍ଟି। ଜେନ୍ତି ସେଇ ପିଠା ଟା ବନେଇନୁ। ତାପରେ ଆହୁରି କଣ ହେଲା ନା ଗୋଟେ ଛଚି ପ ପତ୍ର ପିଠା ତିଆରି ହେଲା ଆଉ। କାକରା ପିଠା ଟା ମନସ୍ଥ ଅଛି ସବୁ। ଓଁ ଅଛି ସୁଜି ଅଛି ମଇଦା ଅଛି ମିଶାଣ। ପୁଣି ନଡିଆ ପୁର ଦେଇକି ଛେନା ପୁ ର ଦବୁ ଦେଇକି କାଲି ସୁଜି କାକରା ଟା ବନେଇମି। ଆଉ ଆଜି ଛୁଆ ପିଲା ତ ସବୁ ପଳେଇଲେଣି ଯିଏ ଯୁଆଡେ ଆସିଥିଲେ ଏଇ ଯୋଉ ର ପଳେଇ ପୁଳା କଲେ ଏ ଯୋଉ। ଉଁ ଆଉ ଉଁ ଗରମରେ କିଛି କରିହେଲାନି। ଏତେ ଗରମ ପଡିଲା ଯେ ପିଠା ପଣା ଭାରି ବିରକ୍ତିଆ ନାଗୀଲା। ଆଜିଠୁ ମେଘ ଭଲ ପାଗ ଥଣ୍ଡା ଦେଲାଣିି ବର୍ଷା ହେଇକି। ଟିକେ ମନ ଟିକେ ଦେହ ଟିକେ। ଥଣ୍ଡା ହେଇଗଲାଣି କାକାରା ଦିଟା ଛାଣି ଛୁଣାଇକି ଆଉ ରଜ କା କାରା ଟା ଆମର ହେଇନି ଗରମରେ ଏବେ କାଲିକି। ଆମେ କାକାରା ବନେଇକି ଟିକେ ଖାଇମୁ। ଆଉ ପାଖ ପଡିଶାଘରକୁ ଯୋଡେ ଯୋଡେ ଦମୁ। ଆମ ଝିଅ, ଝିଆଣୀ, ଛୁଆ ଛୁଟିରେ ଆସିଥିଲେ ରଜ ଛୁଟିରେ। ପଳେଇଲେଣି ସେଥି ଯୋଗୁଁ ଟିକେ ମନ ବହୁତ ବିମୁଖ ଦୁଃଖ। ଆଉ ଯାହା ହେଲେ ବି ଦିଟା କରିବାକୁ ପଡିବ ଆମେ। କାଲି କରିବୁ ଆଉ। ଆଉ ତମର କଣ କାଲି କଣ କରିବ?
ଆମର କାଲି। ଏ ଏ ବର୍ଷ ତ ରଜରେ ତ କିଛି ଭଲସେ ହେଇପାରିଲାନି। ଏ ବର୍ଷା। ଯୋଉ ଖ-ଖରା, ଗରମ ଯୋଉ ହଉଛି। ଆଉ ତୁ ବିରି, ଚାଉଳ କରିଦେଲୁ ଉ ଚକୁଳି ଇଟିଲି କରିବା ପାଇଁ। ଆଉ ସିଏ ତ ବୋହୂ ଦି ଦିନ ରହିପାରିଲାନି ଗୋଟେ ଦିନ ଯାହା କରିଛୁ ତାପରେ ଯୋଉ ଖରା ହଉଛି। ସବୁ ଆମ୍ବିଳା ହେଇଗଲା ଆଉ ତାକୁ ଖାଇ ହେଲାନି। ତାପରେ ଆଉ ଛଣା ଛୁଣି ଯୋଉ ତେଲ ଗରମ ହଉଛି ସେଥିରେ ବି ଗରମ ଝାଳ ଗମ ଗମ ବୋହୁଛି। ଆଉ ପିଠା ବି ସେ କାକାରା ପିଠା ଏ ବର୍ଷ କିଛି ହେଇନି। ଆଉ ଉଁ ବ ଏବେ ବର୍ଷା ଆରମ୍ଭ ହେଇଯିବ। ମୌସୁମୀ ଆସିବ ବୋଲି କହୁଛି। ଆଉ ପ୍ରବଳ ବର୍ଷା ଅଛି ସେଇ ବର୍ଷା ପଡି ଥଣ୍ଡା ପଡିଗଲାଠୁ ଟିକେ। ପିଠା କା ଉଁ ଦିଟା ବନେଇବା କାକାରା ପିଠା ଦିଟା ପୋଡ ପିଠା ଟିକେ ବନେଇବୁ। ଆଉ ଖାଇବା ସମସ୍ତିଙ୍କି ଦିଟା ସମସ୍ତଙ୍କୁ ଦବା।
ଆଉ ଆମ ଆମର ପା। ସେଇ ଯୋଉ ଆମର ଜଣେ ଆସିଛନ୍ତି ଶୟାଣି। ବାରିପଦାରୁ। ସିଏ ଆମକୁ ଦିଗର ଯାନ୍ତି ନଗେଇକି ତାଙ୍କ ବାରିପଦାକୁ ଡାକୁ ଚନ୍ତି। ତାଙ୍କ ସାଙ୍ଗରେ ଟିକେ ଯିବାକୁ ହବ। ତାଙ୍କର କାଳେ ହେଠି ପୋଡ଼ ପିଠା ବନାନ୍ତି। ଆଉ କହିଲେ ଆମର ସେଇଠି। ଆଉ ମାଲପୁଆ ତାଙ୍କର ନିଜେ ବ ମାଲପୁଆ ଛାଣନ୍ତି କହିଲେ। ତମେ ଟିକେ ଆମ ବାରିପଦାକୁ ଚାଲ ଆମ ଯିବ ଆମ ସାଙ୍ଗରେ ବନ୍ଧୁ ବାସିବା। ସେଟି ଆମେ ଟିକେ ଖାଇ ଏଇ ଯୋଉ ମାଲପୁଆ। ଆଉ ପୋଡ଼ ପିଠା ମାଲ ପୋଡ଼ ପିଠା ମାଲପୁଆ ଦିଅ ସେଠି ତାଙ୍କର ବନେଇବେ। ଆମେ ଖାଇମୁ ବୋଲି ମାନସ୍ତ କରିଛୁ। ବି ଆଡେ ପଳେଇ ଆସି ନିଣୀ। ଆଉ ହଉ ତାହେନେ ତମର ଆଉ ଆଉ କୁଆଡ଼େ ଯିବାର ଅଛି କି?
ହଁ ଏବେ ତ ଶଇଲା ରଜ। ଆଉ ଏବେ ପିଲାଙ୍କର ସବୁ ସ୍କୁଲ ଖୋଲିଗଲାଣି। ସ୍କୁଲୁ ଖୋଲୁ ତାପରେ ଯୋଉ ବର୍ଷା ହେଲା ଖରା ଜୋର ହଉଛି ବୋଲି ତ ସ୍କୁଲ ଏବେ ସକାଳୁ ହଉଛି। ପଚିଶି ତାରିଖ ଯାଇକେଁ ସକାଳ ହବ। ତାପରେ ସ୍କୁଲ ଦଶଟାରୁ ଚାରିଟା ଯେମିତି ହଉଛି ସେମିତି ହବ। ତାପରେ ଦେଖିବା ରହୁଛୁ ଆ ଆରମ୍ଭ ହେଲାଣି ତାପରେ ସେତବେଳକୁ ର ରଥଯାତ୍ରା ଆସୁଛି। ରଥଯାତ୍ରା ଛୁଟି ହେଲାଠୁ ରଥରେ ଯିବୁ ପୁରୀ ଟିକେ ବୁଲିକି ଆସିବୁ ଆଉ। ଆ ସେଠୀ ବୁଲାବୁଲି କରିକି ର ରହିବୁ ରହିବୁ ହେଲେ। ବୁଲାବୁଲି କରେ ପୁରୀରେ ସବୁ ଜାଗା ତାପରେ ଯୋଉ ସୋ ଏ ପୁରୀରେ ଯୋଉ ଅଛି ଲୋକନାଥ। ସେଗୁଡ଼ା ଦେଖିବୁ ତାଲେ ପୁରୀରେ ଆହୁରି ମଠ ଅଛି। ସେଗୁଡ଼ା ଟିକେ ଯିବା ଜି କରୁ ତାପରେ ସମୁଦ୍ର କୂଳକୁ ଟିକେ ସେଠି ଯିବୁ। ଏ ବୁଲାବୁଲି କରିବ ସନ୍ଧ୍ୟା ଟାଇମ୍ ରେ ସମୁଦ୍ର କୁଳ ଟା ବୁଲା ବୁଲିଲେ ବହୁତ ଭଲ ଲାଗେ ତ ଥଣ୍ଡା ପବନ ଦଉଥିବ।
ଚନ୍ଦ୍ରଭାଗା ଯିବୁ ଟିକେ ସେଠି ଟିକେ କେବେ ଯାଇ ଯାଇଥିଲୁ ତ କେ ବୁଡ଼ ଦେଇନୁ ଆମେ। ସେଠି ଗଲେ ଟିକେ ବୁଡ଼ ଦବୁ। ଆ ସ ସକାଳ ସନ୍ଧ୍ୟାରେ ଯଉ ସ ସୂର୍ଯ୍ୟ ଉଦୟ ଅସ୍ତ ହଉଥିବେ ସେଇଟା ଦେଖିବା ପାଇଁ ବହୁତ ଲୋକ ଆସନ୍ତି ସେଇଟା କିନ୍ତୁ ବହୁତ ବହୁ ତୁ ଦେଖିବା ପାଇଁ ବଢ଼ିଆ ଲାଗେ ସେଟାକୁ ଟିକେ ଦେଖିବି ଦେଖ ଯିବା ଦେଖିବା ପାଇଁ। ତାପରେ ତା ପାଖରେ ଅଛନ୍ତି କୋଣାର୍କ। କୋଣାର୍କ ଜୋଉ ସୂର୍ଯ୍ୟ ମନ୍ଦିର ସେ ସେଠିକି ଟିକେ ଯିବୁ ଦେଖିବା ପାଇଁ। ତା ଭିତରେ ଯୋ ପା ତା ଭିତରେ ଯୋଉ ପର୍କେ। ସବୁ ଭଲ ଅଛି ବୁଲାବୁଲି କରିବା ପାଇଁ ସେଇଟା ଟିକେ ଭ ଦେଖିବୁ। ଆ ଯିବୁ ଆଉ। ଆଉ ଦେଖିକି ଆସିଲେ ତାପରେ ଛୁଟି ତ ଖୋଲି ଯାଇଥିବ ତାପରେ ପିଲା ସ୍କୁଲକୁ ଯିବେ ଆଉ।
ଆଉ ଯୋଉ ତମେ ପୁରୀର ମାତା ମଠ ଯାଇଛ? ମାତା ମଠରେ କଣ ଅଛି ଶୁଣ। ଯୋଉ ତ୍ରେତୟା ଯୁଗର ଦୃଶ୍ୟ ସତ୍ୟ ଯୁଗର ଦୃଶ୍ୟ, ଆଉ ଦ୍ୱା ଦ୍ୱାପର ଯୁଗରେ ଦୃଶ୍ୟ, କଳି ଯୁଗର ଦୃଶ୍ୟ। ଇଏ ଏତେ ଆନନ୍ଦ ଏତେ ମହାନ, ଏ ଏତେ ଆକୁରେଟ ସବୁ ଯୁଗ ମାନଙ୍କରେ। ହେଇଥିଲା। ସେଇ ଗୋଟାକ ଦେଖିନି ଆତ୍ମା ସନ୍ତୁଷ୍ଟ। ଏକ ଏତେ ବଢିଆ ଆଉ ଉଚ୍ଚ ଧାରଣା ରେ ହେଇଛି ଯେ ଯୁଗ ଯୋଉ ଭଳିଆ ସେଇ ଲୀଳା କରିଥିଲେ ସେଇ ସବୁ ଯୁଗର ଲୀଳାରା ଦେଖେଇଛନ୍ତି। ଏତେ ମନ ଆନନ୍ଦ ନାଗିବ। ତମେ ସେ ମାତା ମଠ ଥରେ ଯାଇକି ଦେଖିଆ ଦେଖା ଦେଖି କର। ମାତା ମଠ ଦେଖିବ, କୋଇଲି ବୈକୁଣ୍ଠ ଦେଖିବ। ଆଉ ଯୋଉ ନୃସିଂହ ମନ୍ଦିର ଦେଖିବ। କାଞ୍ଚି ଏଁ ଗଣେଶଙ୍କୁ ଉଁ ଦେଖିବ ଏ ଏତେ ହେଇକି ଅଛନ୍ତି। ଏଁ ଠାକୁରଙ୍କର ସବୁ କିଛି ପୁରାପୁରି ସବୁ ଠାକୁରଙ୍କର ମୂର୍ତ୍ତି। ଉଁ ଠା ଠା କି ଅଛି। ଗୋଟେ ରାତି ଭଡାକୁ ରହିବ। ଘ ଭଡ଼ାକୁ ରହିକି ସବୁ ଦେଖିବ। ଆଉ ଯୋଉ ଯଦି ଯିବ ବାଙ୍କି ମୁହାଣକୁ ଯିବ। ଉଁ ପ୍ରଭୁଙ୍କର ଯଉଠି ଦାରୁ ନାଖିଥିଲା। ଦାରୁ ନାଗିଥିଲା ଯୋଉଠି ସେଠିକି ବି ବହୁତୁ ସୁଢଳ ଜିନିଷ ତାକୁ ବି ଦର୍ଶନ କରିକି ଆସିବ। ଏଇଟା ମୁଁ ତମକୁ କହୁଛି। ସେଇ ଯୋଉ ମାତା ମଠ ଟିକେ ଯା। ଆଉ ବାଙ୍କି ମୁହାଣ ଟିକେ ଯା। ଆଉ ତମେ ଯିବ।
ହଁ ହଁ ହେ ବଢିଆ ଶୁଣିଥିଲି। ମାତା ମଠ ବହୁତ ବଢିଆ। ତାପରେ ଦେଖିଛି ବି ଥ ଟିଭିରେ ବି ଦେଖିଛି। ବହୁତ ଭଲ ଅଛି ସେଠି। ଆଉ ଦେଖିବା ଭଳିଆ ଅଛି ମଠରେ। ଆଉ ସେଠିକି ଯିବୁ ତାପରେ ଏଠି ଆଉ ପୁରୀ ମ ମନ୍ଦିର ଭିତରକୁ ଗଲେ ତ ସବୁ ବା ମାନେ ସବୁ ଗଣେଶ ଅଛନ୍ତି। ହନୁମାନ ଅଛନ୍ତି। ସବୁ ଉତ୍ତର, ପଶ୍ଚିମ ଦକ୍ଷିଣ ଦ୍ୱାରରେ ସବୁ ଦିଗର ଅଛନ୍ତି ଦ ଦର୍ଶନ କରିବ। ତାରେ ହନୁମାନ ବେଡ଼ି ବେଡ଼ିଙ୍ଗ ହନୁମାନ ଅଛନ୍ତି ସେଠି ବି ଦର୍ଶନ କରିବାକୁ ଯିବୁ ଆଉ ସେଠି ତାପର ମନ୍ଦିର ଅଭଡା ଟିକେ ସେଠି ଖାଇବୁ। କେବେ ଉଁ କେତେ ବର୍ଷ ହେଲା ମନ୍ଦିରର ଠାକୁରଙ୍କର ଯୋଉ ଟଙ୍କ ତୋରାଣି ହୁଏ ସେଇଟା ଗୋଟେ ବଢିଆ ଲାଗେ। ସେଇଟା କେବେଠୁ ଆମେ ଖାଇନୁ। ସେଇଟା ଟିକେ ଖାସ କିରି ଖାଇବା ପାଇଁ ଆମେ ଯିବୁ। ଆଉ ତମେ କେବେ ଖାଇଛ ଟଙ୍କ ତୋରାଣି ପିଇଚ ମନ୍ଦିରର?
ଟିକେନାକୁ କଥା ହେଇକି କାଟି, ଆଉ ଯୋଉ ହଁ ହଁ ଆମର ମୋର-ମୋର ଗୋଟେ ଝିଆରି
ମ ଅଛି ପରେ କେତବେଳେ ଗଲେ କରିବି।
ରହିଲ।
ଆଜ୍ଞା।
ହଉ-ହଉ-ହଉ।
ଗର୍ଷଣ ଦ ଥିଲା କଣ ଭଲ ହେଲା। ଆରେ ଶଇଆଣି ମୋର ନିଜେ ଗୋଟେ କରିବା ତ ବସିଥିଲ କି ମୋର ଏତେ ଜୋର୍ ହସୁଟା ଆସିଲା ମୁଁ ପଳେଇନି ଶାଢୀ ମୋର ଏଇଟା ରିଜେକ୍ଟ ହେଇଯାଇଥାନ୍ତା। ନଲ କି କଥା